ହ୍ୟାଲୋ।
ହେଲା।
ହ୍ୟାଲୋ।
ହ୍ୟାଲୋ।
ହଁ ମଦନ ଭାଇ ନମସ୍କାର।
ହଁ ଆଶିଶ୍ ଭାଇ ନମସ୍କାର ନମସ୍କାର ଆଉ କଣ ଖବର?
ଆ ସବୁ ଭଲ ଆଉ।
ଉଁ ସବୁ ଭଲ? ହଁ ମୋର ବି ଭଲ ସବୁ ଆଉ ଆଜି ତ ପ୍ରାୟତଃ ସକାଳୁ ଉଠୁ ଉଠୁ ଅ ଭଉ ମାତ୍ରାରେ ଆମ ଏକେରେ ବର୍ଷା ହଉଚି।
ଆମ ଏକେରେ ବି ବହୁ ମାତ୍ରାରେ ବର୍ଷା ହଉଛି।
ବର୍ଷା ଯେହେତୁ ହଉଛି ଲୋକ ମାନଙ୍କ ସବୁ ତଳି ଫଣି ପକେଇଛନ୍ତି ଆଉ ଯୋଉ ଗାଡିଆରେ ଯୋଉ ପାଣି ଯାଉଥିଲା କି ଯାଉନଥିଲା କି? ସେଠି କଣ ହେଇଛି ନାଁ ଏ ଏବେ ସବୁ ମାଛ ସବୁ ଗାଡିଆରୁ ପାଣିରୁୁ ଯାଇକିନି ସବୁ ବିଲୁକୁ ପଳଉଛନ୍ତି ଯେମିତି କଉ ମାଗୁର ସେଉଳ ଏଇଗୁରା ସବୁ ବିଲୁକୁ ପଳଉଛନ୍ତି ଭାସି ଭାସିକି ମୁଁ ତ ବହୁ ମା ତ୍ରାରେ ମତେ ମଜା ଲାଗୁଛି ମୁଁ ତ ଏଇ ସକାଳୁ ଦିଥର ପାଖାପାଖି ତିନ୍ତିକିନି ଗଲିଣି ସେ ସବୁ ଦିନି ଟ ଆଣିବା ପାଇଁ ଆଉ ମୋ ଭାତରେ ଜମା ମାଛ ଧରା ଦଉନାହାନ୍ତି। ଏମିତି ସବୁ ହଉଛି ଆଉ ଆଜି ତମର ସକାଳୁ କଂଖିଆ ପିଆ କଣ ହେଇଛି?
ସକାଳୁ ଉଠିଲି ଉଠିକି ଚୁଡା କଦାଳୀ ଖାଇଲି ଆଉ।
ଓହୋ।
ହଁ।
ଆଉ ଏଇ ସବୁ ଦିନ ଆଉ କାଲି ଯୋଉ ଆପଣ କୌଣସି ଯୋଉ ଚାଟେ ଫାଟେ ସବୁ ନେଇକି ଗଲେ କେମିତି କଣ ସବୁ ସବୁ ସେ ବିଷୟରେ ଟିକେ ବର୍ଣ୍ଣନା କରନ୍ତୁ କୋଉଠି ଆପଣଙ୍କୁ ବାଟରେ ଗଲାବେଳେ ଡର ମାଡ଼ିଲା କି କଣ ହେଲା?
ନାଁ ନାଁ ଆମେ ଆ ଆମ ତମକୁ ଡାକୁୁଥିଲି ତମେ ତ ଆସିଲନି ଏକା ଟିଆ ପୁରା ନିଛା ଟୁଆ ରାସ୍ତାରେ ଟିକେ ଡର ମାଇଲା ଅଳ୍ପ। ତାପରେ ଠାକୁର ନାଁ ନେଇକି ଆଇଲି ତାପରେ ଆସିକି ଚାଟ୍ ଫାଟ ମନୋଜମ ଦେଲି ଆଉ।
ଓ ହୋ। ଆଉ ତମ ଏଠି ମାଉସୀ ଘରେ ତ ଚାଆଟେ ଦେଲ ମାଉସୀ କଣ କହିଲେ କି ତମକୁ?
ନାଁ ନାଁ କିଛି କହିନାନ୍ତି କହିଲେ ଏତେ ବାଟରେ କାହିଁ ନେଇକି ଆଉଥିଲୁ ମୁଁ କହିଲି ଆମେ ଏମିତି ଖାଇକି ଏଥିଲୁ ତୁ ଫେରେ ମାନେ ଆମ ସାଙ୍ଗମାନେ ଯାଇଥିଲୁ ତ ମତେ ଲାଗିଲା ତମକୁ ଭଲ ଲାଗେ ସେଥିପାଇଁ ମୁଁ ତମ ପାଇଁ ଚାର୍ଟ ନେଇକି ଆଇଲି।
ଓହୋ।
ଆଉ କଣ କୁହନ୍ତୁ ଦେହ ପା କେମିତି ଅଛି?
ହଁ ଦେହ ପା ତମର ଭଲ ଅଛି ଏଇନା କହୁଥିଲି ଆଉ ତମେ ପଚାରିଥିଲି ଏଇ ସବୁ କଥା ପା। କାଲି ତଳେ ତମେ ଆଇଲ ବାଟରୁ ଆଇଲା ବେଳେ ଯୋଉ ଗଣେଶେ ସୁ ଗଣେଶ ଦୋକାନରେ ତମେ ଦେଖିଲ ସେ ଯୋଉ ମି ମିଠା ସବୁ ଯେମିତି ଅଛି ଛେନା ପୋଡ ଛେନାଝିଲି ରସଗୋଲା କେତେ ପ୍ରକାର ଭେରା ଏ ଯୋଉ ଦିନିଷ ଅଛି ଆପଣ କାଲି ଯୋଉ ଜେଗାକୁ ଯାଇଥିଲେ ସବୁ କିଣା କିିଣି କରିବା ପାଇଁ ସେଇ ଜେଗାରେ ସବୁ ଏମିତି ଅଛି?
ଆଠୁ ଭଲ ଭଲ ଜିନିଷ ଥିଲା ସବୁ।
ଓହୋ ଏଇ ଯୋଉ ଆଇସ୍କ୍ରିମ ଖାଇଲେ ଆପଣ କେତେ ଭଲ ଲାଗୁଥିଲା। ହଁ ସେଇଠି ସେ ଆପଣ ଯୋଉ ଯାଇଥିଲେ ଯୋଉ ଜେଗାକୁ ଶୁଣନ୍ତୁ ଆପଣ ଯୋଉ ଜାଗାକୁ ଯାଇଥିଲେ ସେ ବିଷୟରେ ଟିକେ କହୁନାହାନ୍ତି କେତେ କଣ ଜିନିଷ ଥିଲା କଣ କଣ ଥିଲା। ସବୁ।
ଆମେ ଯାଇଥିଲୁ ମୁଁ ଆଉ ମୋ ଭଉଣୀ ଯାଇଥିଲୁ ବାଲଚନ୍ଦ୍ରପୁର ଗୋଟେ ମାଲ୍ ଟେକ ହେଟୁ ମିଠା ପିଠା କିଣିଲୁ। ଫଳ ଫୁଳ କିଣିଲୁ ସେଉ ଅଙ୍ଗୁରୁ ଆମ୍ବ ଆଉ ନେମ୍ବୁ କିଣିଲୁ ମିଠାରେ ରସଗୋଲା କିଣିଲୁ ଚାରିଦ ତାପରେ ଗୋଟା ପେଡା କିଣିଲୁ ଆଉ।
ଓ ହୋ।
ହ
ତାଲେ ଏମତି ଆଉ ବାଟରେ କିଛି ଆପଣ ହଇରାଣ ହେଇନାହାନ୍ତି ମୁଁ ତ ଦେଖିଛି ଆପଣଙ୍କ ଗାଡି ଚଲିଲା ବହୁତ ହ ଜୋରରେ। ଯେମିତି କିି ଆମ ଗାଁରେ ପ୍ରାୟତଃ ମତେ ନେଇକି ଯାଇଥିଲା ଆମ ଗ୍ରାମ ଦେବତୀ କତିକି ନେଲା ବେଳେ ପ୍ରାୟତଃ ତିନୋଟି ଝିଅ ଯାଉଥିଲେ ତମେ ତାଙ୍କ ସାଇଡ ମାରିକି ଆଇଲ ବହୁତ ଜୋରରେ ସେ ତ ପ୍ରାୟ ବହୁତ ଜୋରରେ ରାଗିଛନ୍ତି ତମେ ଯେତେବେଳେ ଗାଁ ଭିତ ଭିତରକୁ ଆସିବ ସେ ପ୍ରାୟତ ତମକୁ କିଛି କହିବେ। ଆଉ ସେ ବାଟରେ ଗଲାବେଳେ ଆପଣଙ୍କ କିଛି କଣ ହେଇଛି କି?
ମାନେ ବୁଝିପାଇଲିିନି ଟିକେ ଜୋରରେ କହିଲେ ଭଲ ହୁଅନ୍ତା।
ଜୋରରେ କହୁଛି କି କାରଣ କି ଶୁଣନ୍ତୁ ଆପଣ ଯୋଉ କାଲି। ତିନିଟି ଝିଅଙ୍କୁ ସାଇଡି ମାରିକି ଗଲେନି କି ଗାଡିରେ।
କେତେବେଳେ?
କି ଚାରଟା ବେଳେ ଆପଣ ମାନେ ଭୁଲ ବଶତ ଚଲେଇଲେ ସେମତି ଆ ଆପଣ ଯଉଁ ଯାଇଥିଲେ ଯଉ ମିଠା ଆଣିବାକୁ ସେମିତି ଭୁଲ ଗାଡ଼ି ଚଲେଇନାହାନ୍ତି ତ ସେ ବିଷରେ ଟିକେ ବର୍ଣନା କରିି
ନା ନା ନା ମିଠା ଗାଡ଼ି। ଆମ ଭଉଣୀ ବଡ ଭଉଣୀ ପଛରେ ବସିଥିଲେ ସେଇଥିପାଇଁକା ସାହସ ପାଇଲାନି ଗାଡି ଚଲେଇବାକୁ। ଚାଳିଶ ପଚାଶରେ ଗାଡି ଗଲା ଶାନ୍ତିରେ ଆଇଲା ସେ ଶୁଣନ୍ତୁ ସେ ଯୋଉ ଗାଡିଟା କଟ ମାଇଲି ସେ ମୋ ଭୁଲ ନଥିଲା ସେ ତାଙ୍କରି ଭୁ ଭୁଲ୍ ଥିଲା।
ଓ ଏମତି ସବୁ ହେଇଛି ନାଇଁ।
ହଁ ସେ ଝୁଅ ବୋଧେ ତମ ଗାଁର।
ହଁ ପ୍ରାୟତଃ ଆମ ଗାଁରେ ସିଏ ଆସି ଆମ ଘରେ ବି କହିଛି କି ଏମତି ଏମତି ଇଏ ତାଙ୍କ ଗାଡିରେ ପ ପଛରେ ବଇଥିଲେ ସିଏ ମତେ ସାଇଟ ମାରିକି ଯାଇଛି ଏମିତି କହିଛନ୍ତି।
ହଁ।
ଆଉ ଠିକ ଅଛି ଆସିସ୍ ଭାଇ ଆଜି କଣ ଗାଧୁଆବେଳୁକୁ ଆପଣର କଣ? ନାଇ ବାପା ତ ଘରେ ନାହାନ୍ତି ପ୍ରାୟତଃ ଘରେ ମତେ ସବୁ ପାଟି କରିଛ ଆଉ ଆସିସ୍ ଭାଇ ଆଜି କଣ ଗାଧୁଆଳକୁ କଣ ଆଜି ଖିଆପିଆ।
ଯାହାତ ବୋଲେକେ ଅରୁଆ ଆଉ ଭାତ ଡାଲମା ଖଟା ଆଉ ଘା ଘାଣ୍ଟ ପାସ୍ ହବ।
ଅହ ଏଇ ସବୁ ଜିନିଷ ତାହେଲେ ହବ ଆପଣଙ୍କ ଘରେ। ଆପଣ ତ ମତେ କେବେ ଆପଣଙ୍କ ଘରକୁ ଡାକୁନାହାନ୍ତି, ମୁଁ ତ ପ୍ରାୟ ଆପଣଙ୍କୁ ବହୁତ ବହୁତ୍ ଦିନ ହେଲାଣି ଆମ ଘରକୁ ଡାକୁଛି ତମେ
ମୁଁ ମୁଁ। ମୁଁ ତମକୁ ବହେ ଡାକୁଛି ତମେ ତ ଏଠି ଆସିଵାକୁ ମାନେ ତମକୁ ଇଛା ହିଁ ହଉନି କାଲି ତମକୁ ଗୋଟେ ଦେଲି ତମେ କହିଲା ମିଛମିଛିଆ କହିଦେଲ ଆମର ହେଲାନି
ଆରେ ତମେ ମତେ ସବୁବେଳେ ନିନ୍ଦୁଛ କି ଇଏ କରୁଛ କାରଣ ନା ଦେଖ। ଅଛୁତ ବୋଲି ଗୋଟେ ଲୋକ ତମେ ଜାଣିଥିବ, ସିଏ ମତେ ପ୍ରାୟତଃ କାଲି ଆମ ବଜାରରେ ମତେ। କହିଦେଲା କି ଯେମିତି ହେଲେ ବି ତୁ ଆମ ସହ ଯିବୁ ମୋ ସହ ଏମିତି କହିଥିଲା ମୁଁ ତାକୁ କହିଦେଲେ ହଁ ମୁଁ ଯିବି। କହିବା ଦ୍ଵାରା ସିଏ ମତେ କଣ କଲା କି ଆଉ ମତେ ଫୋନ କଲାନି କି କିଛି କହିଲାନି। ତ କେ ଦ୍ଵାରା ପ୍ରାୟତଃ ସିଏ ମୋ ଉପରେ ବହୁତ ରାଗି ଆଜି ଯଦି ମତେ ବାଟରେ ଦେଖିବ ତାହେଲେ ମତେ ବହୁତ କିଛି କଥା କହିବ।
ଓହୋ ଅ।
ଓହ ଠିକ ଅଛି ଆପଣ କଣ ଆଜି ଶୀତ ପାଗରେ କଣ ହଉଛି ସବୁ ଆଜି ପକୁଡି ଫକୁଡି ଛଣାଛଣି ହଉଛି ନା ନାଇଁ।
ହବ ବଧେ ହବ ଏଇନା ହେଇନି ତ ଏତେବେଳ ଯାଆଁକେ ହବ ଆଉ।
ଅ ହ। ଆଉ ଏଠି ଆଉ କଣ, କୁହନ୍ତୁ ଟିକେ କଣ ମାଛ ଫାଚ ଚିକେନ୍, ଫିକେନ ଉପରେ ଏଇ ଯୋଉ ଆଗକୁ କେମିତି କଣ ଲାଗିବ ଆପଣ କରି ଖାଇବେ ଏସବୁ ବି
ହୁଁ ହୁଁ। ନା ନା, ଆମେ ଏଠି ଏଇନା ତ ଆଉ ପାଞ୍ଚ ଛି ଦିନ ହେଲା ପାଞ୍ଚ ଛଅ ଦିନି ହେଲା ଆମିଷ ଛାଡି ଦେଇେଇଛି କାହିଁ, ପ ଆ ଗତ ମଙ୍ଗଳ ମଙ୍ଗଳବାର କହୁଛି ବୁଧବାର ଗତ ବୁଧବାର ଆମିଷ ଖାଇଥିଲୁ। ରାତିଟା ଭାରି ବଡିଲା ଦିହଅଟା ଖସଲା ସେଇଥିକା ଆଉ ଆଉ ଆମିଷ ଏଇନା ଅପଦିନ ଆଉ ଖାଇବୁନି
ଓହୋ। ଏମତି ସବୁ, ଆଉ ଆପଣଙ୍କୁ ଆମିଷ ଖାଇବାକୁ କେମିତି କଣ ଲାଗେ ଟିକେ କେମିତି କୁହନ୍ତୁ?
ଆମିଷ ଖାସ୍ କରି, ଆମି ସରେ, ଆମିଷ- ଆମିଷରେ ଖୁ କୁକୁଡା ଆଉ ଛେଳି ଖାଇବାକୁ ଭଲ ଲାଗେ। ମା-ମାଛ ଜମା ଭଲ ଲାଗେନା। କାହିଁକି ମାଛରେ କଣ୍ଟା ହୁଏ, ଖାଇ ଆସେନା ସେଥିପାଇଁ ଭଲ ଲାଗେ ନା। କୁକୁଡା ଛେଳିରୁ କୁକୁଡା ମୋର ବେଶୀ ଭଲ ଲାଗେ। ଛେଳି ଏତେ ଭଲ ଲାଗେ ନା କାହିଁକି ପ୍ରୟାତ ବେଶୀ ଲୋକ କୁକୁଡା ଖାଆନ୍ତି। ଛେଳିର ଦାମ୍ ବେଶି ମାନେ ସବୁଦିନେ ଖାଇହବ କି? ସେଇଥିପାଇଁ କା ଆଉ। ଆଉ ତମକୁ, ତମକୁ?
ମତେ ତ ପ୍ରାୟ ଦେଶୀ ମାଛ ଖାଇବାକୁ ଭଲ ଲାଗେ। ମତେ ସବୁ ମାନେ କୁ-ଖାସି ମାଂସ ତ ଆଉ ଚି କୁକୁଡ଼ା ମାଂସ ସବୁ ଖାଇବାକୁ ଭଲ ଲାଗେ। ଯେହେତୁ ଆମ ଘର ପାଖରେ ଗୋଟେ ଗାଡିଆ ଅଛି। ସେଠି ଆ ଦେଶୀ ମାଛ ଏଇନା କଉ ସେଉଳ ମାଗୁର ଏମିତି ସବୁ ଉ ଉଠୁଛନ୍ତି। ସିଏ ତ ପାଖାପାଖି କଉଁର ଏମିତି ପାୱ ମାନେ ତାର ତାକୁ ଯଦି ଆପଣ ବାଛିଦେବେ କାଟିଲା ପରେ କଢେଇରେ ପକେଇଲେ ମଧ୍ୟ ସିଏ ଡେଉଁଥିବ। ତାର ଏତିକି ମାନେ ଅଛି।
ସେ ଗାଡିଆରେ ଯଦି ସେ ଗାଡିଆରେ ମାଛ ବାହାରିଲା ସେ ମାଛ ହଉଛି ତମର?
ହଁ ଆମରି। ଆମ ଗାଡିଆ ଆମ ଗାଡିଆରେ ମାଛ ବାହାରିଲା ଆମରି ମାଛ।
ମାନେ କାହା କାହା ଗାଡିଆ? ଗାଡିଆ ବା ଘର ଚାରି ଆଡେ ବୁଲା ହେଇଛି।
ନାଇଁ ପ୍ରାୟତଃ ଆମ ବାଁଙ୍କରରେ ଯୋଉ ଗାଡିଆଟି ଅଛି, ସେ ଗାଡିଆ ଆମ ତିନି ଘରର ଯେ ଯେପରିକି ମୋ ଦାଦା ଘର, ଆମର ଆଉ ଗୋଟେ ମୋ ଜେଜେ ଘର। ତିନି ଘର। ଆମ ଘର ଆଗ ଆଗରେ ଯୋଉ ଗାଡିଆଟି, ସିଏ ପ୍ରାୟତ ଆମ ଗାଡିଆ ନୁହେଁ। ଆମ ଖଞ୍ଜାରେ ଯୋଉ ଲୋକଙ୍କର ଯୋଉ କହୁଥିଲେ ଆପ ଆପଣଙ୍କୁ ଯେପରି ଅଚ୍ୟୁତ ନରି ଆପଣ ଯିଏ କହୁଥିଲେ, ସେ ଟିଅଲ ମୁହରେ ଯିଏ ହା ଘଷୁଥିଲେ ତାଙ୍କରି ସବୁ, ଛଅ ସାତ ଜଣଙ୍କ ଘର। ଆଉ ଆମ ଆମ ଆଉ ଗୋଟେ ଗାଡିଆ ତ ସେ ଆମର ନୁହେଁ ସେ ରାଉଳ ଗାଡି ସେ ଆଉ କାହାର ମୁଁ ଜାଣିନାହିଁ। ଏଇ ସବୁ ଆଉ। ଆପଣ ତ ଆପଣ ମୁଁ ଆପଣଙ୍କୁ ଡା- ହଁ କୁହନ୍ତୁ।
ତମ ଗାଁ ରେ ଯଦି କୁଆଡେ ପୁରୀ ପୁରୀ ମାନେ ଅଛି ସେଠି ବୁଲା ଯିବାର ଅଛି, ସେଠି ଗାଡି ବ୍ୟବସ୍ଥା ତ ଅଛି ଗାଁରେ କିଏ ଗାଡି ଫାଡି ଚଲାଉଛନ୍ତି?
ହଁ ପ୍ରାୟତଃ ମୋର ଗୋଟେ ବଡ ଭାଇ ପିଇସି ପୁଅ ହେବେ ବଳରାମ ଭାଇ ସିଏ ପ୍ରାୟତଃ ପ୍ରଥମେ ଗୋଟେ ଅଟୋ କିଣିଥିଲେ। ସେ ଅଟୋ ଚଲାଇଲେ ପାଞ୍ଚ ବର୍ଷ ପାଖାପାଖି। ଅଟୋ ପରେ ତାଙ୍କର ଏତେ ମାତ୍ରାରେ ବହୁ ତ ଭଲ ଇଏ ହେଲା ବେପାର ହେଲା, ହେବା ଦ୍ଵାରା ସିଏ ଅଟୋକୁ ବି ଚାକିରି କରି ଆଉ ଗୋଟେ ବୋଲର ଆଣିଲେ, ଯୋଉ ଚଉଦ ପନ୍ଦର ଲକ୍ଷ ଟଙ୍କା ଦେଇକିନି। ଆଣିବା ପରେ ପରେ ସବୁବେଳେ ତ ପ୍ରାୟ ତାଙ୍କର ପୁରୀ ଭଡା, ଢେଙ୍କାନାଳ ଭଡା, କପିଳାସ ଭଡା ଗୋରଖନାଥ ଭଡା, ଏଇ ସବୁ ଭଡା ପଡୁଛି। ଆପଣ କେବେ ତାଙ୍କ ଗାଡିରେ ଯାଇଛନ୍ତି?
ହଁ ଆମେ ତା ଗାଡିରେ ଯାଇଛନ୍ତି ବୋହୁତ୍ ଜାଗା, ଆମେ ପ୍ରାୟତ ସବୁବେଳେ ଭୁବନେଶ୍ଵର, ଖୋର୍ଦ୍ଧା, କଟକ ଏ ସବୁ ତାଙ୍କରି ଆ ଗାଡିରେ ଯାଉ ଆଉ।
ଓହୋ। ଆପଣ ସେ ଭାଇ ହେବେ ନା?
ହଁ ମାଉସୀଙ୍କ ପୁଅ। ମାଉସୀଙ୍କ ପୁଅ।
ଓ ଆଃ
ଆଉ ଆଉ କୁହନ୍ତୁ ତମ ଘରେ ଘରେ ଘର ତୋଫାନ ବାଇ ଯାହାଙ୍କୁ ମୁଁ ଚିହ୍ନିଛି ସିଏ ମୋ ସେ ମୋ ସାଙ୍ଗରେ ଟିକେ ସାଙ୍ଗ ଦିିବେ ଚୋପରେ ପଢୁଥିଲେ ତାଲେ ସେନା କେମିତି ଅଛନ୍ତି? ହଁ ଭଲ।
ହଁ ତାଙ୍କ ଦେହ ତ ପ୍ରାୟ ଭଲ ଅଛି ସିଏ ତ ଆଜି କହୁଥିଲେ କଣ ସକାଳୁ ବର୍ଷାରେ ଉଠିକିନି କହିଲେ ତାଙ୍କର ଗୋଟ ବ୍ୟାଙ୍କ କଣ ପ୍ରୋବ୍ଲେମ ଅଛି ବ୍ୟାଙ୍କର କଣ ପଇସା ଉ ଉଠାଣ ହଉନି କି ପଇସା ଜମା ହଉନି ସେ ବିଷୟରେ କହୁଥିଲେ କି ମୁଁ କେମିତି କଣ ମତେ ଯିବାକୁ ପଡିବ। ଏମିତି କହୁଥିଲି ଆଉ ମୁଁ ତାଙ୍କୁ କିଛି କହିନି ଦେଖିବା ସେ କହିଥିଲେ ଯେହେତୁ ଏତେ ବର୍ଷା ହଉଛି କେମିତି କଣ ଯିବି ମୁଁ ସେଆ ଭାବିଛି ଆଉ ଆପଣ କେତେ ସେତେବେଳେ କଣ ଆସୁଛନ୍ତି ଆମ ଗାଁ ଆଡେ ପ୍ରାୟତଃ ଆପଣ ଦୁଇ ଚାରି ଦିନ ହେଲା ଆପଣଙ୍କର ଦେଖା ଦର୍ଶ ନାହିଁ ସେଥିଲାଗି ମତେ ବହୁତ କଷ୍ଟ ବି ଦଉଛି ଆପଣ କହୁଛନ୍ତି ମୁଁ ଯିବି ଗୋଟେ ଦିନ ରହିିବି କିନ୍ତୁ ଆସୁନାହାନ୍ତି ମତେ ବହୁତ କଷ୍ଟ ଦେଉଛି ଏସବୁ ଆଉ ଆପଣଙ୍କୁ ଯେତେବେଳେ ଫୋନ କରୁଛି ଆପଣ ଆ ମୋର
କାଲି ତମ ସାଙ୍ଗରେ ଆମେ ରହିଥିଲୁ ପୁରା ସନ୍ଧ୍ୟା ବେଳେ କାଟିଲୁ ବୁଲିଲୁ
ନାଇଁ ନାଇଁ ଆପଣ ମୋ ପାଖରେ କେବେ ଆଜି ଆସିବେ କି
ନା ଆଜି ଆସିବୁ ଆଜି ମୋ ସହ ପରିବାର ସାଙ୍ଗରେ ଆସିବୁ।
ସହ ପ୍ର ପରିବାର ସହିତ ଆସିବେ ନାହିଁ କି?
ହଁ।
ଆ ଠିକ ଅଛି ଏଇ ସବୁ ଜିନିଷ ତାହେଲେ ଆଉ କଣ କୁହନ୍ତୁ ଆଜିର କଣ ଅ ଆପଣଙ୍କର ରା-ରାତ୍ରି ଭୋଜନ ଏଠି ଆମେ କରିବୁ ନା ଆପଣ ଘରେ ଖାଇକି ଆସିବେ ରାତ୍ରିରେ ଏଠି ତ ପ୍ରାୟତଃ ମୁଁ ଭାବୁଛି ଯେହେତୁ
ଓହୋ କଣ କଣ ହବ କରିବା ପାଇଁ କହୁନାହାନ୍ତି ମୁଁ ସେଇ ହିସାବରେ ବୋଉଙ୍କୁ କହିବି ସେ କରିଦେବେ ଖାଇବା ଲାଗି
ଏଟା ଘରେ ଆମକୁ ଲାଗିଲା ତମେ ଆମ ସବୁ ଭାଇମାନାନଙ୍କ ସାଙ୍ଗରେ ବସିକି ବୋଚି କରିବ ଆଉ
ହଁ। ଆଉ ଏଇ ସବୁ ଜିନିଷ ତାହେଲେ ଆଉ ଆଜି କଣ ଏଇ ସବୁ ଜିନିଷ ଖାଇବା ପରେ ତମ ଏବେ ମତେ ଲାଗୁଛି ତମେ ତ ଗାଧୁଆ ବେଳେ ପ୍ରାୟତଃ ଆମ ଘରକୁ ଆ ଥିଲେ ଭଲ ହେଇଥାନ୍ତା ଯେହେତୁ ତମେ କହୁଛ ରାତିକି ଆସିବ ମୁଁ ତ ମୋ ବୋଉ କୁ କହୁଛି କଣ କରିଦେବେ ଖାଇବା ଲାଗି ଅ ଆପଣ କେମିତି କଣ ଆସିବେ ମତେ ଯିବାକୁ ପଡିବ ନା ଆପଣ ଗାଡିରେ
ନାଆ ନାଁ ଯେ ଗାଡିରେ ପଳେଇ ଆସ ମୁଁ ଗାଡି ଅଛି ମଉଷାଙ୍କ ଗାଡି ଅଛି ତା ଦେହରେ ଆମେ ପଳେଇ ଆସିବୁ
ଆଉ ଆମ ଘର ପାଖରୁ ଆ ହଁ ଆମ ଘର ପାଖରୁ ଶୁଣନ୍ତୁ ଶୁଣ ଆମ ଘର ପାଖରୁ ତମ ଘର କେତେ କିଲୋମିଟର ହବ ବାଟରେ ଯିବା ଆସିବା ବେଳେ କିଛି ଅସୁବିଧା ହଉଛି କି? ସେ ବିଷୟରେ ଟିକେ ମତେ
ନା ତିନ ତିନି ସାଢ଼େ ତିନି କିଲୋମିଟର ହବ। ବାଟରେ ଅସୁବିଧା ହଉନି ବାଟରେ କାମ ଚାଲିଛି ତ ଡ୍ରେନେଜ ମାନେ ଗଟରର ୱା ପାଇପ୍ ଲାଇନ ର କାମ ଚାଲିଛ ସେଇଥି ପାଇଁକା ଗାଡି ଯେ ସି ବି ଫେସିବି ଟ୍ରକ୍ ଫ୍ରକ୍ ଠିଆ ହଉଛି ସେ ଟିକେ କଷ୍ଟ ହଉଛି ଧୂଳି ଉଳି ଉଡୁ ଚି ଆଉ ମଝିରେ ଗୋଟେ ହୁଡା ବୋଉଛନ୍ତି ସେ ଡର ମାରୁଛି ଆଉ
ହଁ ଏମତି ସବୁ ହଉଛି ଆଉ ସେ ଯୋଉ ସେ ଯୋଉ ଆପଣ କହୁନାହାନ୍ତି କି କୁକୁଡା ଫାର୍ମ ସେ କୁ ଆଜ୍ଞା
ଆପଣଙ୍କୁ କେବେ ଆସିଲେ ଗୋଠୁ ଡର ମାଡେନା
ନାଇଁ ମତେ ଡର ଯେହେତୁ ଆମ ଘର ପାଖ ମତେ ଡର ଲାଗେ ନା ସେଠି ତ ମତେ ତେ ଜଣା ଅଛି ଗୋଟେ ଲୋକର ମୁଣ୍ଡ କାଟି ପଡିଥିଲା? ଏନତି ହୋଇଥିଲା ଆଉ ଆପଣ ତାହେଲେ ସେ ବାଟରେ ଆସିଲା ବେଳେ କେବେ ଡରନ୍ତିନି ନାଇଁ କି? ଏଇ ସବୁ ଜିନିଷ ଆଉ କେବେ କଣ ଏ ତାହେଲେ କହିଛନ୍ତି ଆଜି ରାତିରେ ଆସିବେ ନାଇଁ କି।
ଆଜ୍ଞା ଆଜ୍ଞା ଆସିବେ ତମେ ଯଦି ତମ ଯୋଉ